ହାଲୋ। ହାଲୋ ହାଲୋ।
ହାଲୋ।
ହଁ ହାଲୋ।
କଁ କରୁଚ?
ଏଇଠି ଶୋଇଥିଲି ତମେ କଁ କରୁଚ?
ଆସେ ମୁଁ ବି ସେଇଆ ଶୋଇଥିଲି ଆଉ କଣ ଖାଇଚ କ
ଖାଇଚି ଆଜି ଦହି ପଖାଳ ଆ ବାଇଗଣ ଆଳୁ ଭର୍ତ୍ତା। କଲରା ଚିପ୍ସ୍ ତମେ?
ଓଟେ ଦେଶୀ ଖାଇବା ଖାଇଚ ଆଉ।
ହଁ ଖରାଦିନେ ଦେଶୀ ଖାଇବେ। ହଁ।
ଖରା ହଉଚି ନା ସେଥିପାଇଁ ଦହି ପଖାଳ ଖାଇଲେ ବି ପେଟ ପୁରା ଥଣ୍ଡା ରହିବ। ତୋ ମୁଣ୍ଡ ବି ପୁରା ଥଣ୍ଡା।
ହଁ ସେଇଥିପାଇଁ ନିଦ ହେଇଯାଇଥିଲା ଶୋଇ
ଓହୋ ନିଦ ହେଇ ମୁଁ ବି ସେଇ ଭା ପଖାଳ ଭାତ ମୁଁ ବି ସେଇ ପଖାଳ ଭାତ ଆମ୍ବ
ହଁ ହୁଁ।
ହଁ ଭଜା ଏଇସବୁ ଖାଇଚି ଆଉ ଆଉ କଁ କରିବାକୁ ଭଲ ଲାଗେ?
ଉଁ ରୋଷେଇ କରିବାକୁ ମତେ ଭଲ ଲାଗେ।
କଣ ସବୁ ରୋଷେଇ କରନ୍ତିି ଆପ
ମତେ ସବୁ ପ୍ରକାର ରୋଷେଇ ଆସେ କିଏ ନୂଆ ନୂଆ ଜିନଷ ଆ ରୋଷେଇ କରିବାକୁ ଭଲ ଲାଗେ। ଇଚ୍ଛା ଥାଏ
ଆମିଷ, ନିରାମିଷ ସବୁ ମାନେ କରିପାରେ ନାହିଁ?
ହଁ ଆମିଷ, ନିରାମସ ସବୁ।
ବିରିୟାନୀ କରି ଆସେ?
ହଁ ଆସେ।
ତା ପ୍ରସ୍ତୁତ କରିପାରିବ କେମିତି ପ୍ରସ୍ତୁତ କର କହିଲ?
ବିରିୟାନୀର ଆ ହ ତମେ ବିରିୟାନୀ ଚାଉଳକୁ ଅଧଘଣ୍ଟା ବତୁରିକି ରଖିବ ତାପରେ ଅ ପିଆଜ କୁ ଛାଣିବ ପିଆଜ ଛାଣିକି ରଖିବ। ତାପରେ ଅଦା ରସୁ ସୁଣ, ପିଆଜ ଯେତିକି ପରିମାଣରେ ଦରକାର, ତାକୁ ବାଟିକି ରଖିବ। ଅ ତା ଚିକେନ ଆଣିବ, ଚିକେନ କୁ ଧୋଇକି, ତାଥିରେ ହଳଦୀ, ଲୁଣ ତେଲ, ମସଲା। ତାପରେ ଆଉ ପକେଇକି ଗୋଳେଇବ। ଗୋଳେଇକି ତାକୁ କିଛି ସମୟ କଣ?
କିଛି ଟାଇମ ଟିକେ ଛାଡିଦବ ମାନେ ଇଏ ହବା ପାଇଁ ଆଉ, ଭଲ ସେ ସବୁ ଗୁଡାକ ସବୁ ସତ
ମିଶିଯିବ ସବୁ ହଁ ସବୁ ଗୁଡା ସବୁ ସହିତ ମିଶିଯିବ କିଛି ସମୟ ଛାଡିଦେଲା ପରେ ତାପରେ ଭାତ ରାନ୍ଧିବାକୁ ବସେଇବ। ଭାତ ରାନ୍ଧିବା ପାଇଁ ବସେଇକି ଭାତ ଅଧା ହେଇଯାଇଥିବ
ହଁ ଅଧା ଟେ
ଅଧା ହେଇଯାଇଥିବ ତାପରେ ଆଣି ଚିକେନ ଉପରେ ଖେଳେଇକି ପକେଇବ, ଖେଳେଇକି ପକେଇଲେ ପକେଇସାରି ତାପରେ ପୋଦିନା ପତ୍ର, ଧଣିଆ ପତ୍ର
ଟେ ସଜେଇଦବ ଆଉ କେମତି ସୁନ୍ଦର ଲାଗିବା ପାଇଁ ହିଁ ଆଉ ନାଇଁ?
ହଁ ପିଆଜ, ଛଣା ପିଆଜ, ସବୁ ପକେଇ ତାକୁ ଗ୍ୟାସ ଉପରେ ଦମ ଦେଇକି ବସେଇ ଦବ।
ତାସ ତାପରେ ହେଇଯିବ। ହଁ ଅଧଘଣ୍ଟା ପରେ ହଁ ଅଧଘଣ୍ଟା ପରେ
ଅଧଘଣ୍ଟା ପରେ ଛାଡିଦବା ସେ ଦମ ହେଇଗଲା ପରେ ବିରିୟାନୀ ପ୍ରସ୍ତୁତ ହେଇଯାଇଥିବ।
ଆଜି ଯୋଉ ଖୁସବୁ ଆସୁଥିବ ଏୟୀ ଯୋଉ ସ୍ମେଲ ପୁରା
ହଁ ହ ହ
ବେ ବେ ଲାଳ ପାଣି ଯାଉଥିବ ଆଉ
ଆଉ ତମକୁ କଣ ଭଲ ଲାଗେ?
ମତେ ମୁଁ ଏତେ ରୋଷେଇ ତ କରିନି ହେଲା, କିନ୍ତୁ ମୁଁ ଖାଲି ଜାଣିଛି ପ୍ରସ୍ତତିକିନ୍ତୁ କରିନି କେବେ କରିନି ସବୁବେଳେ ଖେଦି ମାନେ ଅର୍ଡର କରିିକ ଖାଇଦିଏ, ନହେଲେ ତ ଘରେ କରନ୍ତି। ଖାଇ ମାନ ମୁଁ ନିଜେ କେବେ କରିନି ମୁଁ ହଷ୍ଟେଲରେ ରହେ ନା। ଖାଇବାକୁ ହଁ ମୁଁ ହଷ୍ଟେଲରେ ରହେ ତ ସେଥିପାଇଁ କେବେ କରିନି ଆଉ ହେଲା।
ହୁଁ ହୁଁ ହଷ୍ଟେଲରେ ହା ହା ହା ଆଉ ହଷ୍ଟେଲରେ ମାନେ ଯୋଉ ବନେଇକି କଣ ନା ଆ ଯୋଉ ମନେ
ନାଇଁ ହଷ୍ଟେଲରେ ଦିଅନ୍ତି, ହଷ୍ଟେଲ ବାଲା ଦିଅନ୍ତି। ହଷ୍ଟେଲ ଵାଲା ଯେବେ ଦିଅନ୍ତି ତାର ଯୋଉ ଖାଇବାର ସ୍ଵାଦ ଆଉ ଘରେ ଯୋଉ ହେଇଥିବ ସିଏ ମାନେ ଆକାଶ ପାତାଳ ଯୋଉ ଫରକ, ନିଜେ ବନେଇକି କି ମା କରିଦେବେ, ହଁ
କଣ ପଢୁଛ?
କମ୍ପିଟେଟିଭ ହିଁ ଚାଲିଛି ଆଉ।
କୋଉଠି ରହୁଛ।
ହୁଁ କଟକରେ।
ହଁ ହଁ। ଆଉ କଣ କୁହ ଆଉ ଖାଇବାକୁ କଣ ଭଲ ଲାଗେ ହଁ।
ଆଉ ଘରେ ସମସ୍ତେ ଭଲ।
ହଁ।
ନିରାମିଷ ଖାଏ ମାନେ ଆମିଷ ଖାଏନି ପା ଭେଜିଟେରିଆନ୍।
ଓହୋ ପୁର ପୁରା ସାଧା।
ହଁ ପୁରା ସାଧା ଖାଣ୍ଡ
କେବେଠୁ?
ହେଇଗଲାଣି। ବର୍ଷ ଦେଢ଼ଷ ଦି ବର୍ଷ ଏମିତିହେଇଗଲା।
ଓ କାଇ ଏମତି ମାନେ ଛାଡିଦେଲ।
ମତେ ଭଲ ଲାଗିଲାନି ମାନେ କଣ କହିଲା ହଷ୍ଟେଲରେ ମାନେ ସବୁ ତେଲ ଫେ ଇଠ ବ୍ଲଡ ଫ୍ଲଡ଼ ଛାଡି ନଥାଏ ନା ରକ୍ତ ଫକ୍ତ ଲାଗିକି ରହିଥାଏ। ସେମିତିିକ ପକେଇ ଦିଅନ୍ତି ଟିକେ ତାପରେ ଆମେ ଖାଇଲା ବେଳେ ତ ଭଲ ଲାଗେନି ଆଉ ତାପରେ ଖାଇସାରିଲା ପରେ ସେ ଯଉ ବାସନ ଟା ଥାଏ ତା ଦେହରୁ ଟିକେ ମାନେ କ ଅଲଗା ପ୍ରକାର ଆସିନା ଗୋଟେ ଆସ ମାଜି ବିି ହୁଏ ସେବେୁଠୁ ଗୋଟେ ଘୃଣା ପଳେଇ ଆସିଲା ତ।
ହଁ ସେ ହେଇଥିବ ସେ ଜଣ ସେମିତି ମାନେ ହଷ୍ଟେଲ ପ୍ରାୟତଃ ଏଇ ହଷ୍ଟେଲ ମାନଙ୍କ କାରଣରୁ ପିଲା ମାନେ ଆମେ ସେ କି ଛାଡି ଦଉଛନ୍ତି ହୁଁ। ଏଇ ଯୋଉ ବ୍ଲଡ ବାହାରିଲା।
ହଁ। ଆଉ ତମେ ରାଜ୍ୟ ପାଇଁ କଣ ସବୁ ଡ ତମର ପ୍ର କଣ
ରଜ ପାଇଁ ଡ୍ରେସ ଆଣିଥିଲି ଗୋଟେ ଲେହେଙ୍ଗା ବନେଇବା ପାଇଁ ଦେଇଛି ତା ଏ ରଜ ଆସିଲେ ରଜ ହେଲେ ପିଠା ପିଠା କରିବ ବୁଲାବୁଲି କରିବା କୁଆଡେ ଯିବା ଦେଖିବା ଆଉ। ହୁଁ ମତେ ଚକୁଳି ପୁଠା ଭଲଲାଗେ।
ତାକୁ
ତମକୁ।
ମତେ ସବୁ ପିଠା କିନ୍ତୁ ଅଧିକାଂଶ ଟାଇମରେ ଚକ୍ ଚକୁଳି ପିଠା ହିଁ ହୁଏ ରୁଟି ନହେଲେ ଚକୁଳି ପିଠା କିନ୍ତୁ ମତେ ସବୁ ତ ସବୁ ଟାଇପ ର ପିଠା ଭଲଲାଗେ।
ହଁ।
ଏମିତି କିଛି ନାହିଁ ସବୁ ପ୍ରକାର ଯୋଉ ବି ପିଠା ଦିଏ ମତେ ଭଲଲାଗେ। ଆଉ କେମିତିଆ ଡ୍ରେସ ପିନ୍ଧିବାକୁ ଭଲ ଲାଗେ ତ
ଡ୍ରେସ ଡ୍ରେସ ସବୁ ସବୁ ରକମର ପିନ୍ଧବାକୁ ଭଲ ଲାଗେ, ଶାଢୀ। ଆଁ ଚୁଡ଼ିଦାର ଉଁ
କୁର୍ତି
ସବୁ ଭଲଲାଗେ ସବୁ ମିଶେଇ ମିଶେଇ ପିନ୍ଧିବାରେ ଭଲ ଆଉ ସବୁବେଳେ କଣ ଗୋଟେ ପ୍ରକାର ଡ୍ରେସ ତୋ ପିନ୍ଧି ହବନି। ଆ
ମେକଅପ୍ ହେବାକୁ ବି ଭଲ ଲାଗେ।
ହୁଁ ମେକପ୍ ଏତେ ହୁଏନି। ମୁଁ ମକେପ୍ ଏତେ ହୁଏ ହଁ କମ୍ ହୁଏ। ହଉ ମାନେ ଏମତି ପାର୍ଟି ଫଙ୍ଗସନ ନହେଲେ ନହେଲେ ନର୍ମାଲି ସବୁବେଳେ। ଟିକେ ଉଁ ନେଫିଲ ସନସ୍ କ୍ରିମ ଲଗେଇ ଦେଇ ଯା
ହଁ ଯେମିତି ସବୁ ଯୋଉ ଖରା ହଉଛି ନା।
ହଁ।
ବହୁତ ସକାଳୁ ପୁରା ଟୋଟାଲ ଖରା ଖରା ହଉଛି ଯେ ପୁରା ରହି ହଉନି କି ଇଏ କରି ହଉନି
ହଁ କୋଉଦିନ ଏ ଖରା କମିବ ବର୍ଷା ଟିକେ ହବ। ଶାନ୍ତି ପଡିବ ସେ ସବୁ ଜାଗାରେ ହିଁ କେବେ ମୌସୁମୀ ଆସିବ କେ ଜାଣି?
ହଁ ଆଉ ଯେତିକି ଯାଉ ଚାର୍ଟା ବେଳେ ଟିକେ ତ ବର୍ଷା ବି ହଉଥିଲା ଏବେ ଆଉ ତ ବି ବର୍ଷା ଫର୍ଷା ହଉନି ତୋ ଆମ ଆଡେ ଆଜି ତ ଟିକେ କାଉଁଳିଆ ପାଗ କରୁଛି ମାନେ ରଜ ପାଗ ଟାଇପ୍ ର ଏତେ ଖରା ନାଇଁ ପୁରା ନର୍ମାଲ ଭଲ ପାଗ ଅଛି।
ଆମର ମଝିରେ ଏବେ ଏଇ ଟିକେ ସମୟ ପୂର୍ବରୁ ଅ ଜଷ୍ଟ ମାନେ ବର୍ଷା ଉଠ ଉଠେଇଥିଲା କିନ୍ତୁ ହେଲାନି ବି ବର୍ଷା ଉଠେଇ ଆସିଲା ପୁରା ଥଣ୍ଡା ପବନ ଦେଲା। ତାପରେ କଣ କୁଆଡେ ପଳେଇଲା ପୁଣି ଯୋଉ ଗରମକୁ ସେଇ ଗରମ ହୁ
ଜାଗା ବୁଲିବାକୁ ଯିବାକୁ ଭଲ ଲାଗେ।
ବୁଲିବାକୁ ଯିବାକୁ ହଁ ବୁଲିବାକୁ କାହାକୁ ନ ଭଲଲାଗେ।
ହୀ - ହା - ହା - ହା - ହା ହେଁ ନାଇଁ ନାଇଁ ମୋର ନା ନିଜ ମୋର ମୋର ଯୋଉ ରୁମମେଟ୍ ଥିଲା ହେଲା ସିଏ ଗୋଟେ ତାକୁ ମୁଁ ଖାଲି ଫୋର୍ସ ତ ଇଁଗୁଏଟ ଚାଲେ ଟିକେ ବୁଲିବାକୁ ଯିବା। ଏଇ ଜାଗାକୁୁ ଯିବା ଟିକେ ମାନେ ଦେଖ ଯୁଆଡେ ଯିବ ସେଆଡ଼େ ଟିକେ ବୁଲିଲେ ମାନେ ମାଇଣ୍ଡ ବି ଫ୍ରେସ ରହିବ। ସବୁ ଭଲ ଲାଗିବ। ଯେତେ ବି ଯାହାର ଯେତେ ଟେନସନ୍ ସେ ସମସ୍ତ ତମ ଲାଇଫ ରେ ତ ରହୁଛି ନା ସମସ୍ତ ବ୍ୟସ୍ତ । ସମସ୍ତଙ୍କ ଲାଇଟ ବି ଯାହା ବି ହେଲେ କିଛି ନା କିଛି ଥିବ। କେହି ତ କାଇ ଲାଇଫ୍ ରେ ପୁରା ସନ୍ତୁଷ୍ଟି ନଥି
ଉ ନା ନା ସେ ଏଟା ତ ନୁହେଁ। ସୁଖ ଦୁଃଖ ସବୁ ମିଶୀଇ କି ଥିବ ସୁଖ ବି ଥିବ ଦୁଃଖ ବି ଥିବ।
ହଁ ଯେମତି ମାନେ କଏନ ମୁଦ୍ରାରେ ଦି ଦିଟା ପାର୍ଶ୍ଵ। ତ ମାନେ ଏପଟ ସାଇଡ ସେପଟ ସାଇଡ ତ ସେମିତି ବି ଆଁ ଦୁଃଖ ସୁଖ ସବୁବେଳେ ଥିବ ନା। ଯିଏ ଯେତେ ବି ଟେନସନ ରେ ଥାଉ ଟିକେ ବୁଲି ଆସିଲେ କି ପଢା ପିଲା ମାନେ ଯୋଉମାନେ ସ ସବୁ ଉ ଅସ୍ପେରେନଡ୍ ହେଲେ ସେମାନେ ବି ତ ତି କିଛି ତ ଇଏ ଦରକାର ନା ପୁଣି ଷ୍ଟାର୍ଟ କରିବା ପାଇଁ ଆ ତ ବୁଲିବାକୁ ମୁଁ ତାକୁ ଯେତେ କହିଲି ଚାଲ ଟିକେ ବୁଲିଆସିବା ସିଏ ପ୍ଲିଜ ଯିବା କି ୟାର ମୋ ବସ୍ ତ ଏବେ ଯାଉଛି ନା।
ହଁ - ହଁ।
ଏଠିକି ଯିବା ଭିତରେ ସେଠିକି ଯିବା ନା ଦେଖିବା ଯିବିନି ଯେ ମୁଁ କହ ଦେଖୁ ମୁୁ ଯେ ଏକା ଗୋଟେ ପିଲା ଯିଏକି ତତେ ବୁଲିବାକୁ ଭଲ ଲାଗୁନି ଆଉ ନହେଲେ ଦୁନିଆ ତାରା
ଏ ବୁଲିବାକୁ କିଏ କାଇହିଁ ମନା କରିବ ବୁଲିବାକୁ ସମସ୍ତେ ସବୁବେଳେ ରା
ହଁ ଗୋଟେ ଇଏ ଥାଏ ହଁ ପାଖରେ ପଇସା ନଥାଏ ହଁ ଆମେ ଥଠି ଦୂର ଜାଗାକୁ ଯାଉଛୁ ଏ ତ ଏଇ ପାଖାପାଖି ଜାଗା ନା ବୁଲିବାରେ କଣ ଅଛି। ପଇସା କଣ ସବୁବେଳେ ସମସ୍ତଙ୍କ ପାଖେ ରହିବୁ ବୋଲି ସେ ମାନେ ଅଛି ସେଏବେ ନାଇଁ ଇଛା ଥିଲେ ଆଉ ଗୋଟେ ଯେମିତି କାଳିଆର ଡୋରି କଣ ସବୁବେଳେ ରାଗିଛି ଆର୍ ଇଛା ଥିବ ସେଇ ହିଁ ଇଏ କରିବ ଯିଏ ହିଁ ହେଁ ହା
ସବୁ ଜିନିଷରେ ସେତିକି ମନରେ ଇଛା ନଥିଲେ କୌଣସି ଜିନିଷ ମାନେ କରିବି ହବନି ଆଉ ଯାହାବି ଆମେ କରୁଚେ ଆମର ସେତିକି ଇଚ୍ଛା ଅଛି ବୋଲି କରୁଛ ନା ଆଉ ନହେଲେ ବିନା ଇଛାରେ କେଉଁ କିଛି କରୁଛନ୍ତି।
ହଁ ମୋର ଇଚ୍ଛା ହେଲା ମୁଁ ଏଇଟା କରିବି। ପାଠ ପଢ଼ିବି କି ଫୋନ ଟେ କିଣିବି ତ ଆଗେ ଇଚ୍ଛାଟା ସିନା ଇଏ କଲେ ତାପରେ ଯାଇ ତୁ
ତା ହଁ ଇଚ୍ଛା। ଥିଲେ ଆ ମାନେ ଉପାୟ ଆପେ ଆପେ ଆସିବ କିଛି ନା କିଛି ନୂ ମାନେ। ପାପାୟ ନ ଆସିଲୁ ବି କିଛି ନା କିଛି କରି। ବାହାରି ବି ଯିବ ନହେଲେ ଉଁ କେ କିଛି ଗୋଟ ଉପାୟ ଅଟୋମେଟିକ ବି ବାହାରି ଆସିବ।
ହଁ ଆଗେ ତ ଫାଷ୍ଟ ଭାବିବାକୁ ଦରକାର ନା ସବୁର ଗୋଟେ ପ୍ଲାନିଂ କରିବା ଦରକାର। ଜିଣି ନା। ନକଲେ ତମେ କେମିତି ଇଏ କରିବେ ଯେମିତି ସ୍ୱପ୍ନ ନ ଦେଖିଲେ ସତ କେମିତି। କରିବି ତାକୁ ପୁଣି ପୂରଣ କରିବି ନା ନାଇଁ। ସ୍ଵପ୍ନ ତ ଦେଖିବାକୁ ପଡିବ ନା ଆଉ ଜଣେ ଜଣେ କହନ୍ତି। ଖାଲି ବୃଥ ସ୍ୱପ୍ନ ଦେଖିଲେ କଣ ହବ କିନ୍ତୁ ସ୍ୱପ୍ନ ଟୋଟାଲ ନ ଦେଖିଲେ ତ କରିବୁ କେମିତି।
ହଁ ସେଇଟା ତ ଠିକ।
ନାଇଁ କଉନ ଆଯି ସିନା ମୁଁ ହଁ ଏଇ। ତା ମୁଁ ଏଇଆ ହବାକୁ ଅଛି କି ମୁଁ ଏଇଆ ଆଗକୁ ହେବି।
ହୁଁ ସବୁ ଜିନିଷରେ ବା ପ୍ର ପ୍ରତ୍ୟକଟି ଜିନିଷରେ ଏମିତି କିଛି ନାହିଁ ଯେ ଖାଲି ଆମେ ପାଠ ପଢିବା। ବଡ ମାନେ ମଣିଷ ହବା ସେଇଟା ସ୍ବପ୍ନ ଦେଖିବା ସେଟା ନୁହେଁ ମାନେ ସ ଯେବେଠୁ। ମାନେ ଗୋଟେ ମଣିଷର ମାନେ ମଣିଷ ହେତୁ। ପାଏ ମାନେ ଛୋଟୁ ରୁ ବଡ ହୁଏ ସେ ସେବେଠୁ ହିଁ ତା ମ ମନରେ କିଛି ନା କିଛି ପ୍ରତିକଟି ମାନେ ପାହାଚରେ। ଏଁ ମାନେ ଗୋଟେ ଗୋଟେ ଇଛା ଗୋଟେ ଗୋଟେ ଆଶା।
ହଁ ହଁ ଥାଏ ହଁ ମାନେ ଦେଖ କି ନା ଆମେ ଛୋଟବେଳେ ଥିଲା ଗୋଟେ ହଁ ମୁଁ ଡକ୍ଟର ହେବି ତାପରେ ଆଉ ଟିକେ ପଡ ହେଲେ ନା ନା। ମୁଁ ଆଉ ଟିକେ ବଡ ହେଇଥାନ୍ତି ମାନେ ଫାଷ୍ଟ ଆଗେ ଟିଚର ହେବି ତ ଦେଖିଲି ନା ନା ଡ ଡକ୍ଟର ହଉଛି ନା ମୁଁ ଟିକେ ଡକ୍ଟର ହେବି ନା ଡକ୍ଟର କଣ ଗୁଟେ ହେବି ସାଇନଟିଷ୍ଟ। ସିଏ କେତେ ପଇସା ପାଉଛନ୍ତି ନା ସିଏ ଏତେ ମାନେ ଏମିତି ମାନେ ଇଛା ଯୋଉ ଅସୁମାରୀ ଯୋଉ କ
ହଁ ସେଇଟା ସେଇଟା କେବେ ସରିବନି ବା ମନର ମନ କେବେ ସନ୍ତୁ ଷ୍ଟ ହବନି।
ହଁ ଏଇ ମନ ସତରେ କେବେ ବି ମାନେ ନି ଯେତେ ଇଏ ହଉ। କେବେ ମାନେନି ପୁରା ଅମାନିଆ କିନ୍ତୁ ଆମକୁ ବାସ କଣ୍ଟ୍ରୋଲ କରିବାର ଅଛି।
ହଁ ଏ ଟିକେ ଏତିକି ହେଇଥିଲା ଆଉ ଟିକେ ହେଇଥିଲେ ଭଲ ହେଇଥାନ୍ତା। ସବୁବେଳେ।
ସନ୍ତୁଷ୍ଟି ହେବା ଠିକ।
ହଁ ସେଇଟା ଠିକ ଯାହା ଦେଇଛନ୍ତି ନହେଲେ। ଉଁ ଏମିତି ରେ ଉଁ ଆମ ପାଖରେ ଯେତିକି ଅଛି। ଆଉ କାହା ପାଖରେ ସେତିକି ଓ ନାହିଁ ବି। ତାଠୁ ଅଧିକ ବି ଅଛି ମାନେ।